ମୁଇଁ ଆଜ୍ଞା, ନମସ୍କାର୍।ଭଲ ଅଛ ତନ୍ତୀ, ଆଜ୍ଞା ଭଲ ଅଛନ୍ତି?
ହଁ। ଭଲ ଅଛି। ଏଇ ରୋଷେଇ କରୁଛି ଆଉ।
ହୁଁ ଭଲ ।କଣ କରୁଛନ୍ତି, ଲଞ୍ଚ ନା ଲଞ୍ଚ ପାଇଁ? ଆଛା ରୋଷେଇ କରୁଛ।ଆଛା ଖାଇସାରିଲେଣିି?
ହଁ, ସକାଳୁ ଟିଫିନ୍ କରିସାରିଛି। ଆଜି ଆଳୁ ମଟର ତରକାରୀ ହେଇଥିଲା, ଆଉ ସୁଜି ଉପ ଉପମା ହେଇଥିଲା। ଖାଇ ଦେଇେଇକି ଆଉ ଖାଇକି ଏବେ ଏ ଭାତରେ ଟିକେ କରିଦେଇକି, ତାପରେ ଚିକେନ ଟିକେ ଆସିଛି, ରୋଷେଇ କରିବି ଆଉ।
ଆଛା ଦିପରେ ଚିକେନ ହବ, ଆଜି ବୁଧବାର ଅଛି ଚିକେନ ହବ। ଆଜ୍ଞା ।ଆଉ ପିଲା ସ୍କୁଲ ଯାଇଛନ୍ତି ନା କଣ?
ହଁ।
ଆଚ୍ଛା କେତେବେଳେ, ଚାରିଟା ବେଳେ ଛୁଟି ନା ବାରଟାରେ?
ନା ବାରଟା ସାଢ଼େ ବାରଟାରେ ଛୁଟି।
ଆଚ୍ଛା ତା ମାନେ ଛୋଟ ପିଲା। ଠିକ୍, କୁଆଡେ ବୁଲାବୁଲି କରିବାକୁ ଗଲେଣି ନା ନାଇଁ?
ନାଇଁ ନାଇଁ। ଆଉ ବୁଲାବୁଲି କରେ, ଏ ଖାଲି ରଜରେ ଯେ ବୁଲାବୁଲି କରିବା ପାଇଁ ଯାଏ।
ଆମେ ଯିବୁ ଏଇ ସାଙ୍ଗ ହରିକି, ଆମେ ଯିବୁ ବାଇକ୍ ରେ ଏଇ ମାସ ଲାଷ୍ଟ। ତେଡକୁ ସମ୍ବଲପୁର ଯିବୁ। ସମ୍ବଲପୁର ସବୁ ଦିଗ ନୃଶ ନା, ସବୁ ଦିଗ ନାହିଁ, ଯେତିକି ବୁଲି ହେଲା ପାଞ୍ଚ ଦିନ ଭିତ ଏଥିରେ ଆଉ, ବାଇକ ରେ ଯିବୁ କିନ୍ତୁ, ନୃସିଂହନାଥ ତା ପରେ ହରିଶଙ୍କର। ଅ, ଆଉ ଇଏ ଆମର ଘଣ୍ଟେଶ୍ୱରୀ । ସମଲେଶ୍ୱରୀ ଏମିତି ଆଉ, ବୁଲିକି ଆସିବୁ ଆଉ।
ସେଇଠି ବି ବଙ୍କେଶ୍ଵରୀ ଅଛି ବା? ବଙ୍କେଶ୍ଵରୀ ବି ଅଛନ୍ତି ।ଘଣ୍ଟେଶ୍ଵରୀ, ବଙ୍କେଶ୍ଵରୀ ହଁ, ହଁ ସେଇ।
କେଶରୀ ଅଲଗା ଅଛି କି, ମୁଁ ଜଣିନି ଆଜ୍ଞା।
ନା ନା ସେଇ ଯୋଉ ବଙ୍କା ସବୁ ପାଚେରୀ ଗଛ ଛ, ପଛ ସବୁ ତ ବଙ୍କା ଥାଏ ନା। ସେଇ ନା କୁହନ୍ତି ଘଣ୍ଟେଶ୍ଵରୀ ମନ୍ଦିର। ମୁଁ ସମ୍ବଲପୁର ଯାଇଛି।
ଆଜ୍ଞା ଆଜ୍ଞା, ଡ୍ୟାମ୍ ତ ବୁଲିଥିବେ?
ହଁ ହଁ।
ଟ
ହଁ, ସେଟା ଯୋଉ ଉପରେ, ଯୋଉ ଯିବା ପାଇଁ ଝୁଲା ଭଳିଆ ହେଇ ଥିବ, ସେଇପରି ହଁ। ମୁଁ ଯାଇଥାନ୍ତି ଯେ, ପା-ଚାରି ପାଞ୍ଚ ବର୍ଷ ତଳେ ଯାଇଥାନ୍ତି । ଏବେ ନୁହଁ, ଜଷ୍ଟ ଏବେ ନୁହଁ। ଯାଇଥାନ୍ତି ଆଉ ।ହଁ ଭଲ ଅଛନ୍ତି ।
ଭାଇନା?
ହଁ ହଁ, ଭାଇନା ଭଲ ଅଛନ୍ତି। ଡିଉଟି ଯାଇଛନ୍ତି।
କଣ କରନ୍ତି ଭାଇନା?
ସେ କମ୍ପାନୀ ସୁପରଭାଇଜର ଅଛନ୍ତି।
ଆଚ୍ଛା ।ଆପଣ ରୁହନ୍ତି କୋଉଠି ଭୁବନେଶ୍ଵର ନା କୋଉଠି? ଆ, କଟକ ପାଖ, ଆମର ତ ଢେଙ୍କାନାଳ।
ହଁ, ହଁ। ହଁ ହଁ ।ଢେଙ୍କାନାଳରେ ଆମର ବହୁତ ବନ୍ଧୁବାନ୍ଧବ ଅଛନ୍ତି। ମୋ ବାପାଙ୍କ ତାଙ୍କ ମାମୁଁ ଘର, ତାଙ୍କ ମାଉସୀ ଘର।
ଆଛା, ଆଚ୍ଛା ଆପଣ ମାନେ ଏଠି କେଉଁଝର। ଆମର ବି ସେଇ ଜଗତସିଂହପୁର ଆମେ ହେଲାଣି ବାବା ଏଇଠି ସର୍ଭିସ୍ କରୁଥୁଲେ ତ ଚାଳିଶ ପଚାଶ ବର୍ଷ ହେଲାଣି ଏଇଠି ରହି ଚୁ ରହିଗଲୁ ପୁରା।
ହଁ ଯୋଉଠି
ଆମୁକୁ ଆ ହେଲାନି ଭଲ ଲାଗିଲାନି ଯିବା ପାଇଁ ଗାଁକୁ ଏଇଠି ଏଇ ଯୋଉ ଘର ଜା ଗା କିଣା ହେଇ ଘର ହେଲା କଣ ଯାଇ ଗାଁରେ କରିବୁ ଭଲ ଲାଗିବନି କିଛି।
ହଁ ହଁ ବାହାରେ ରହିଲେଣି ଯିଏ ଆଉ ସିଏ ଘରେ ଗାଁରେ ଗନେ ବି କିଏ ଭଲ ଲାଗିବନି।
ଆଗ୍ରିବେ ଆପଣ ଆଉ କଁ କାମ କରନ୍ତି ନାଁ ଏଇ ଉଁ
ନାଁ ନାଁ ଖାଲି ଏମିତି ରୋଷେଇ ବାସ କରେ ଆଉ। ମୁଁ ଆଉ କିଛି କରେନେଇ ହାଲି ରୋଷେଇ ରୋଷ୍ ହେଇ ବାସରୁ ତ ଟାଇମ୍ ମିଳୁନେଇ ତ ଗୋ ଟିଏ ରେଷ୍ଟ୍ ନୋଉନୁ।
ଏହା ପୂର୍ବୁରୁ ଏଇ ମାସ ଏଇଟା ହଉଚି କୋଉଟା ଜୁଲାଇ ହେଲା। ଜୁନ୍ ମେ ମେ ମାସରେ ଯାଇଥିଲୁ କୋରାପୁଟ୍ ଖରାରେ କୋରାପୁଟ୍ ପଳେଇଥିଲୁ ଆମର ଅଟେ କ୍ୟାମ୍ପ୍ ଟେ ଅଛି ଛୋଟ ଯୋଉ ତମ୍ବୁ ନୁହେଁ ତ ଟେଣ୍ଟ୍ ଭଳିଆ କରିକି ରୁହନ୍ତିନି ଘର ଆମର ହେଇଟା ଗୋଟେ ଅଛି ଆମେ ତିନି ଜଣ ସାଙ୍ଗ ଟିକେ ଘଣୀ ଆମେ ମାନେ ମି କ୍ଲୋଜ୍ ଟିକେ ଆମେ। ଆ ଆମେ ତିନି ଜଣ ଯୁଆଡ଼େ ଯାଉ ଆମେ ତିନି ଜଣ ହିଁ ଯାଉ ନେଇକି ଯାଇଥିଲୁ ଆମେ ସେଇ କ୍ୟାମ୍ ଟାକୁ। ଏଇଠି ପକେଇକି ନିଜେ ନିଜେ ରହିଲୁ ନିଜେ ଗ୍ୟାସ୍ ଫ୍ୟାସ୍ ସବୁ ସିଲିଣ୍ଡର ହଁ ହଁ ତା ଛୋଟଟେ ଆଜ୍ଞା ଆ ତାପରେ ଦେଓମାଳିଟା ବି ବୋହୁତ ଉପ ଉନା ଟପ୍ ଜାଗା ପାହାଡ଼ର ସବୁଠୁ ହେ ଉପରେ ବୋହୁତ ପବନ ବି ବଢ଼ିଆ ଲାଗେ। କୋରାପୁଟରେ ବି ବଢ଼ିଆ ବଢ଼ିଆ ଜାଗା ଅଛି ଯାଇଥିଲି ବାଲଦାକେ କଣ୍ଟା ଭୁଆଶୁଣି। ଏମତି ପୁଲ୍ ସିଲ୍ ଟା ସବୁଠୁ ଭଲ ଲାଗିଲା। ତଡ଼ା ହେଇକି ୱାଟରଫଲ୍ ଟା ଅଛି ପୁରା ଏନ୍ତି ପଥରଟା ହିଁ ଖସିକି ଅଛି ତାପରେ ଆପଣ ସ୍ ପୁରା ଖସି ପାରିବେ ସ୍ଲାଇଡ଼୍ କରିପାରିବେ ପାଣି ପୁରା ବହୁତୁ ଶଲ୍କି। ଯାଇଛନ୍ତି କୋରାପୁଟ୍ କେବେ ନାଁ ଯାଇନାହାନ୍ତି ଉଁ କେନ୍ଦୁଝରରେ କୁହନ୍ତି କେଉଁଝରରେ ସବୁଠୁ ଭଲ ଜାଗା ଅଛି ମୁଁ ଜ୍ ମୁଁ ବି ଯାଇଚି କେଉଁଝର କିନ୍ତୁ ସବୁ ଜାଗା ବୁଲି ଗନି ଗୋନାଶିକା। ଭୀମକୁୁଣ୍ଡ ତାପରେ ବାଉଡ଼ଘାଗରା ସାନଘାଗର ତାରିଣୀ ଏଇଟାକୁ ଛାଡ଼ି ଦିଅନ୍ତୁ ହେଟାକୁ ଯାଇଥିବ କେଁଝର ଯିଏ ଗଲେ ହେଇଠିକି ଯାଇଥିବେ ହଣ୍ଡରେ ପରସେଣ୍ଟ୍ ହଁ ସେଇଟା ହାଣ୍ଡରେ ପରସେଣ୍ଟ୍ ସେଠିକି ଯିବେ ହେ ଏଟାଉ ଗଣିଆ କଥା ନାଇଁ ଆଜ୍ଞା ଆଜ୍ଞା ଗୋନାସିକାଟା କିନ୍ତୁ ପଥମେ ବଢ଼ିଆ ଲାଗିଲା ସବୁଠୁ।
ହଁ।
ଭଲ ଜାଗା ଭୀମକୁୁଣ୍ଡଟା ବି ଭଲ ଆ ଲା କେତେ ପାଣି ହେଟି ବୋହୁତ ପାଣି ପଡ଼ିଯିବ ଯଦି ଆଉ ରହିବନି ସେଇଠି। ହଁ ପଥର ଉଡ଼ାକ ବି ବହୁତ ଅଛି ହଁ ଭଲ ଜାଗା କିନ୍ତୁ। କେଉଁଝର ମୋ ଅଙ୍କଲ୍ ଜଣେ ରୁହନ୍ତି ବାବାଙ୍କ ସାଙ୍ଗ ଜଣେ ସାମଲ ଅଙ୍କଲ୍। ଏଁ ଆଉ କିନ୍ତୁ ତାରିଣୀଠୁ ଦୂର ଟିକେ କେଉଁଝର ଟାଉନ୍ ଯେ ତିକି ଦୂର ନାହିଁ ସେଇ ଟାଉନ୍ ଭିତ ସିଏ ରୁହନ୍ତି ମୁଁ ବି ରହିଥିଲି ହରି ଚନ୍ଦନପୁରରେ ରହୁଥିଲି ଉଁ ବର୍ଷେ ଭଳିଆ ରହି
ସେ ହରିଚନ୍ଦନପୁରରୁ ଆମ ଗାଁଟା ପାଖ ସେଠି ଗୋଟେ ଡ୍ୟାମ ଅଛିି ବି ରେମ୍ହାଲ ଡିଆମ। ହଁ। ସେ ଡ୍ୟାମ୍ ପାଖାପାଖି ଆମ ଗାଁ ହଁ ଆମର ସେ ଡ୍ୟାମ୍ ତ ଆମେ ମାନେ ଏଇ ଯୋଉ ଟିକେ ମନ ହେଲେ କେତୋଳେ ପିକନିକ୍ କରିବା ପାଇଁ ଯିବା ପାଇଁ ଆମେ ତ ସେଇ ଡ୍ୟାମ୍ କୁ ପଳାଉ।
ଭଲ ନାଁ ନାଁ କେଁଝରରେ ଆହୁରି ବୋହୁତ ବଢ଼ିଆ ବଢ଼ିଆ ଜାଗା ଅଛି ମୁଁ ଯାଇନି। ଉଁ ଏତେ ଯାଇନି ବୁଲିଚୁ କିନ୍ତୁ କେଉଁଝର ବୁଲିଚୁ ତା ମୁଁ ଶୁଣିଥିଲି କେଉଁଝରରେ ଯୋଉ ଦଉଚନ୍ତି ମେଡ଼ିସିନ୍ ଦୋଉନାହାନ୍ତି ଆୟୁର୍ବେଦିକ୍ ମେଡ଼ିସିନ୍ ଜଣେ କ୍ୟାନ୍ସର୍ ପାଇଁ ଆଉ ସବୁ ରୋଗ ପାଇଁ ସେଇ ଜାଗା ଟା ନା କଣ?
ସେ ଜାଗାଟା ନାଁ କଣ ମୁଁ ଜାଣିନି କିନ୍ତୁ ଯାଉଛନ୍ତି ବହୁତ ଲୋକ
ହଁ ମୁଁ ବାପାଙ୍କୁ ହେଇଠିକି ନେଇକି ଯିବି ବୋଲି ବସିଥିଲି କ୍ୟାନସର ପେସେଣ୍ଟ ତ ବାପା। କରିକି ଅଛନ୍ତି ଭଲ ଅଛନ୍ତି ଏବେ କିନ୍ତୁ ଦେଖେଇ ଦେଇଥିଲେ
ହଁ ହଁ ମୋର ଜଣେ ଦେଢଶୁହଙ୍କର ସେମିତି ହଉଛି ଏବେ ଷ୍ଟାଟିଙ୍ଗ ହେଇଛି ତାଙ୍କର ତାଙ୍କ ସେ ସେଠିକି ମ ସେଇୟା କହୁଥିଲି ମ ଏ ତାଙ୍କର ଯୋଉ ପାଟିରେ
ମାଉଥ କ୍ୟାନସର ଆଚ୍ଛା ପୁଡିଆ ଫୁଡିଆ ଖାଆନ୍ତି କି ପାନ ଫାନ ବହୁତ?
ହଁ ସେ ବହୁତ ଖାଆନ୍ତି ସେଟାକୁ। ସେ ଖାଇ ଖାଇକି ଏମିତି ହେଇଛି ଆଉ କାଟି ଦେଇଛ କାଟି ସାରିଲେଣି। ଅପରେସନ ସରିଗଲାଣି। ସରିଗଲାଣି ତାପରେ ଟିକେ କଣ ବଥା ବଥା ଲା ହଉଛି ଟିକେ ଫୁଲା ରହୁଛି ତ।
ଏବେ କେମିତି ଖାଉଛନ୍ତି ପାଇପ ପାଇପ୍ ଲାଗିଛି ନା କେମିତି ଖାଉଛନ୍ତି ଲିକୁଇଡ଼
ପାଇପ ଲାଗିଥିଲା ସେ ମାନେ ସରିଗଲାଣି ସେ ସବୁ ସରିଗଲା ପରେ ବି ସୁଧା ମେଡିସିନ ଅଧା ବି କରି ସାରିଲେଣି ଏବେ କଣ ହଉଛି ତାଙ୍କ ସେଇ ଜାଗାଟା ଟିକେ ବଥା ରହୁଛି।
ଆଜ୍ଞା ଆଜ୍ଞା।
ରହୁଛି ପୁଣି ଭାରି ଟେନସନ ଲାଗୁଛି ସେ ଆମ ବଡ ଶଶୁରଙ୍କର ପୁଅ।
ଆ କେମନ କେମ କେତେ ବର୍ଷ ତାଙ୍କୁ?
ତାଙ୍କର ହେଇଗଲାଣି ମାନେ ହଁ ହଁ ପଚାଶ ପାଖାପାଖି ହେଇଗଲାଣି।
ନା ସର୍ଭାଇଭ କରିଯିବେ କୋଉଠିକି କୋଉଠି ଦେଖଉଛନ୍ତି ଆପଣ? ମୁଁ ବାବାଙ୍କୁ ଏମସ ରେ ଦେଖଉଥିଲି। ମୋ ବାବାଙ୍କୁ ଏମସ ରେ ଦେଖଉଥିଲି ଦି ବର୍ଷ ସେଇଠି ରଖୀଥିଲୁ ଆଛା ଆଛା ହରିହର କଟକରେ ଆଚାର୍ଯ୍ୟ ହରିହର ଅଛି କ୍ୟାନ୍ସର ସ୍ପେଶିଆଲିଷ୍ଟ ଭଲ ହସ୍ପିଟାଲ।
ମୁଁ ସେଇ କଥା କହୁଥିଲି ମୁଁ କହି ତମେ ଯାଅ ସେଠି ମେଡ଼ିସିନ ବି ଖାଅ ତା ସହିତ ଟିକେ ଆୟୁର୍ବେଦିକ ଦିକିରେ ଦେଖ।
ହଁ ସେଇଠି ବି ଭଲ ବହୁତ ଲୋକ ଦେଖୁଛନ୍ତି ହେଠି ମୁଁ ସେଇଟା ଦେଖିଲି ବହୁତ ଲୋକ ଦେଖୁ କହୁଛନ୍ତି କାମ ଏଠି କାମ କରୁଛି ବି ବହୁତ ଲୋକ ହଉଛନ୍ତି।
କହୁଛନ୍ତି ହଁ ହଁ। ସେଠିକି ଆଉ ଅସୁବିଧା ମୋ ହେଲେ ଏତେ ପଇସା ବି ରୁଛ ଏତେ ବଡେ ଯାଉଛୁ ତାପରେ ବି ଯଦି ଟିକେ ସେଠିକି ପଳେଇଲା କଣ ଅସୁବିଧା ହବ?
ହଁ କିଛି ନାହିଁ ସେଥିପାଇଁ ମୁଁ ଏଇଠୁ ସବୁଆଡେ ଯାଉଛୁ ଦେଖିବା ପାଇଁ ମଣିଷଟାକୁ ତ ଠିକ କରିବା ପାଇଁ ଏତିକି ଖର୍ଚ୍ଚ ହେଲା ଆଉ ଠିକ ତ କରିବାର ଅଛି ବୋଲେ ତ ସେଇଲାଗି ଯଉଠି ଗଲେ କଣ ଅ ମୁଁ ଆଜ୍ଞା ଏଇ କିମ୍ସ ଯଦି ଶୁଣିଥିବେ ଭୁବନେଶ୍ଵର କିମ୍ସ ଗୋଟେ ହସ୍ପିଟାଲ ନାହିଁ କି କିମ୍ସ ପଟିଆରେ। କଳିଙ୍ଗ ଇନଟିଚୁଟ ଅଫ୍ ମେଡିକାଲ ସାଇନ୍ସ। ଆଗ ଆରମ୍ଭ ଫାଷ୍ଟ ନେଇକି ରଖିଥିଲୁ ବାବାଙ୍କୁ ସବୁ ସରିଲା ଅପରେସନ୍ସ ସରିଲା ବାବାଙ୍କୁ ନେଇକି ଆସୁଛି କାର ରେ ଗୋବିନ୍ଦପୁର ପାଖାପାଖି ରଖିଲେ କହିଲେ ଟିକେ ଏକ କରିବି ବୋଲି। ରଖେଇକି ମୁଁ କାଢି ମାନେ ସାଙ୍ଗେ ସାଙ୍ଗେ ଅପରସ ହେଇ ଆସିଛନ୍ତି କାରୁ ବାହାରି ବି ପାରିବେନି ମୁଁ ହାତ ଧରିକି ତାଙ୍କର ବାହାର କଲା ବେଳକୁ ପେ ଟ ସାରା ବ୍ଲଡ଼ ଖାଲି ହଠାତ୍ ବ୍ଲଡ ର୍ଜରୀ ଖୋଲା ହେଲା ଡ୍ରେସିଂ ହେଇ କି ଆସିଲେ ବ୍ଲଡ଼ ହଠାତ୍ କୋଉଠୁ ବାହାରିଲା ବୋଲି ଖୋଲିଲା ବେଳକୁ ପୁରା ପେଟା ଟା ଆଜ୍ଞା ଖୋଲି ଯାଇଛି ମାନେ ଯୋଉ ଷ୍ଟିଜ୍ ହେଇଥିଲା ସେଟା ପୁରା ଟୋଟାଲ ପେଟ ଟା ମତେ ପୁରା ପେଟ ଭିତରେ କଣ କଣ ଅଛି ପାଇପ ଫାଇପ ସବୁ ଦେଖାଯାଉଚି ମତେ। ଆଉ ମୋ ଗୋଡ ହାତ ପୁରା ଥରିକି ହଁ ଏମତି ଆମେ ଆଉ ନାର୍ମାଲି ଆମେ ନର୍ମାଲ ମଣିଷ ନା ଯାହା ହେଲେ ଡକ୍ଟରମାନେ ଦେଖୁଛନ୍ତି ସେମାନେ ଏରା ଦେଖିପାରିବେ କଟାକଟି ଏଇରା ସବୁ ଦେଖ ମୋ ଗୋଡ ହାତ ଥରିଲା ମୁଁ ସାଙ୍ଗେ ସାଙ୍ଗେ ସେ ଡକ୍ଟରଙ୍କୁ ଫୋନ କର ମୁଁ କହିଲି ସାରେ ଏମତୀ ଏମତୀ ଆଣି ଆସିଥିଲି କଣ ହେଲା ଆଜି ହିଁ ଡିସଚାର୍ଜ କରିକି ଆଣିକି ଆସିଛି କେମିତି ଖୋଲିଗଲା ଇଏ ସିଏ। ନାଉ ଆପଣ ଆଣିକି ଆସନ୍ତୁ ଆଉ ମୁଁ ଦେଖିବି ମୁଁ ଆଉ ହେଠିକି ନେଲିନି ଡାଇରେଟ ନେଇକି ଏମ ସରେ ଆଡ଼ମିଶନ କଲି ଏମ ସରେ ସବୁ ତାକୁ ଇଏ କଲି ଦି ହଜାର ଏକୋଇଶ ରୁ ଦି ହଜାର ଚବିଶ ଯାକେ ଆଉ ପୁରା ଟ୍ରିଟମେଣ୍ଟ ଚାଲିଲା ଆଉ ବାବା ଭଗବାନଙ୍କ ଦୟାରୁ ଭଲ ଅଛନ୍ତି ଆଜ୍ଞା ଆଜ୍ଞା ଭଲ ଅଛନ୍ତି ବାବା ଏବେ ଟିକେ ମୁଁ କହିଲି ଟିକେ ଆଉ ଟିକେ ଦେଖେଇ ଦେଲେ ମନ ଶାନ୍ତି ନା କାଇଁ କଣ ଆଉ ତାଙ୍କ ଯୋଗୁ ତ ଆଜି ସବୁ ଆମେ ଯାହା ବି ହେଇଛୁ ତାଙ୍କ ଯୋଗୁ ଆଉ ହଁ ତାଙ୍କ ପାଇଁ ଯଦି ନକରିବୁ ଆଉ କଣ ଜୀବନ ଆମର ଆଉ ଯୋଗୁ କାଲି ଭାଇ ଟିକେ ଦେଖେଇ ଦେଲେ ମନ ଟିକେ ଶା ଥିଲାତା ମୁଁ ପଚାରି ଯାହା ସହିତ ବି କଥା ହଉଛି ମୁଁ ପଚାରୁଛି ତାଙ୍କୁ ଟିକେ ସେ ଜାଗା ନା କଣ?
ଦେଖେଇ ଦିଅନ୍ତ ସେ ଯୋଉଠିକି ହଉ ପଛିିକା ନେଇକିନା ଦେଖେଇ ଦେଲେ ଇଏ ଆଉ ମାନେ ସିଏ ଭଲସେ ରହିନେ ଭଲ ଲାଗିବ ହଁ। ଆପଣ ଏବେ ଅଫିସରେ ଅଛନ୍ତି ବୋଧେ?
ଟା ଅଛି ଆଉ ଟିକେ ପରେ ଯିବି କାମ କରିବି ଲଞ୍ଚ ତ ଅଛି ଯିବି ଗୋଟେ ବେଳକୁ ଖା-ଖାଇକି ଆସିବି ଘ ମୋର ପାଖରେ ଅଫିସଟା। ଗୋଟେ ବେଳେ ଯିଏ ଯାଏ ଖାଇ ଦେଇକି ଆସେ ସାଢେ ଦିଟା ବେଳକୁ ଆଉ।
ଏମିତି ହେଇକି ତା ଛଅଟାରେ ସରିବ ପୁରା ଅଫିସ ଆଉ।
ହଁ ହଁ।
କଣ ବୁଲି ଆସିବେ?
ହଁ ମୁଁ ଏବେ ଏଇ ବର୍ଷ ଯାଇଥିଲି।
ରଜରେ ଆସିଥିଲେ ନା କଣ?
ହଁ ରଜରେ ରଜରେ ରଜ ତ ସେଇଠି ଭଲ ହୁଏ ମୁଁ ଭାବୁଛି ଆମ ଅପେକ୍ଷା ସେଠି ଭଲ ହୁଏ ବୋଲି।
ହଁ ଆମର ଏଇଠି କଣ ଗାଁ ନାହିଁକି ଗାଁ ଅଛି ଗାଁ ମାନଙ୍କରେ ରଜ।
ସେ ଯୋଉ ଭୁବନ ମାର୍କେଟ ଉପରେ ଭଲ ହଉଥିଲା।
ଭୁବନଟା ତ ଆମର ସବୁଠୁ ବଡ ଗାଁ ଆଉ ଏସିଆ ମହାଦେଶର।
ଆଉ ହଁ ସେଇଠି ସେଇଠି ଆମର ଦୁ ବନ୍ଧୁବାନ୍ଧବ ଅଛନ୍ତି ମାନେ ମୋ ଭାଉଜର ବାପଘର ଏବେ ନୂଆ ନୂଆ ବାହାଘର ହେଇଛି। ଆଉ ଆମେ ଟିକେ ଯାଇଥିଲୁ ବୁଲିବା ପାଇଁ।
ହଉ ଠିକ ଠିକ ଅଛି ମୁଁ ରଖୁଛି ଆଜ୍ଞା କଥା ହେବି ପାଛେ ଆଜ୍ଞା।